ହ୍ୟାଲୋ।
ହ୍ୟାଲୋ।
ନମସ୍କାର ମ୍ୟାଡାମ୍।
ନମସ୍କାର ମ୍ୟାଡ଼ାମ। କେମିତି ଅଛନ୍ତି?
ହଁ ଭଲ ଅଛି ଆଉ। ଆପଣ କେମିତି ଅଛନ୍ତି?
ହଁ ମୁଁ ବି ସେମିତି ଦୁଃଖେ ସୁଖେ ଜୀବନ ଟା ଚାଲିଚି।
ଆଉ ପାଗ କେମିତି ସେପଟେ?
ପାଗ ଆଜି ଟିକେ ସନ୍ଧ୍ୟାରେ ଦିନ ବେଳା ତ ଖରା ହଉଥିଲା। ହେଲେ ସନ୍ଧ୍ୟା ବେଳକୁ ଟିକେ ମେଘୁଆ ପାଗ ହେଇକି ବର୍ଷା ବେଶୀ ନୁହଁ। ଏମିତି ଟିକେ ଟିକେ ପକେଇଲା ଆଉ ଆପଣଙ୍କ ଆଡେ ହେଇନି ବର୍ଷା?
ବର୍ଷା ହେଇଥିଲା କିନ୍ତୁ ହେଲେ ଏ ମୋର ମୁଁ ଆଜି ଛୁଟି ନେଇ ଯାଇଥିଲି ତ ସମୟ ଟିକେ ଥିଲା ବୋଲି ମୁଁ ଯେମିତି ସେମିତି ଯାଇକି ଟିକେ ସପିଂ କରିଦେଲି ଟିକେ ଟିକେ ମାର୍କେଟରେ ବୁଲିକି ଟିକେ କିଣାକିଣି କରିଦେଲି ବହୁତ ଜିନିଷ କିଣିବାର ଥିଲା। କେତେ ଦିନ ଯାଇନଥିଲି କିଣିବାର ଥିଲା ଜିନିଷ ତ ପଳେଇଲି। ହଁ ହଁ କଣ କହିଲେ? କିଣା କିଣି ଆଚିଓ କହିବାକୁ ଗଲେ ଟିକେ ମାନେ କ ଯାହା ସାମଗ୍ରୀ ଝିଅ ପିଲାର ଦରକାର ଥାଏ। ଏମିତିରେ କି ପାଉଡର, କଜଳ, ହଁ ଷ୍ଟେସନାରୀ ଜିନିଷ ପାଉଡର
ହଁ ହଁ ହଁ।
ତାପରେ କଜଳ ଟିକେ କିଣିଲି ଟିକିଲି ଟିକେ କିଣିଲି।
ଆରେ ମତେ ବହୁତ ପସନ୍ଦ ଟିକିଲି।
ହଁ ଟିକିଲି ମତେ ବି ବହୁତ ପସନ୍ଦ।
ହଁ ଆପଣ ତ ଲଗାନ୍ତି ବୋଧେ ନାଇଁ କି?
ହଁ ମୁଁ କଳା କଲର ଟିକଲି ଟା ଲଗାଏ ମୁଁ ହଁ। ହଁ ଟିକିଲି ଟା କୁହନି ନା ଆ ଟିକେ ମଥା ଟା ଟିକେ ଯଦି ଓ ଓସାରିଆ ଥିବ ଟିକିଲି ଲଗେଇଦେଲେ ଭରା ଭରା ଲାଗିବ ଟିକେ ବୋଲି ଟି
ପିଲାଙ୍କ ମୁହଁ ଗୋଟେ ଅଲଗା ଗୋଟେ ସୁନ୍ଦର ଆସେନି ଟିକିଲି ଟା ଲଗାଇଲେ?
କୁହନ୍ତି ପରା ହିନ୍ଦୀରେ କୁହନ୍ତି ତାକୁ ଶୃଙ୍ଗାର ବୋଲି କୁହନ୍ତି। ହଁ ଟିକିଲି କଣ କରେ ନା ସମ୍ପୂର୍ଣ କରେ ଗୋଟେ ଝିଅର ଯାହା ସଜ ହ ବାକୁ ଲାଷ୍ଟ କୁ ଟିକିଲିି ଲଗାନ୍ତି ସଜ ହେଲା ପରେ ଟିକିଲିି ଲଗାନ୍ତି। ହଁ ତ ସଜଟା ହଁ ସଜ ହଁ ସଜେଇ ହେବାକୁ ସମ୍ପୂର୍ଣ୍ଣ କରିଦିଏ ହଉଚି ଟିକିଲି। ହଁ ହୁଁ ଅ ମା
ଦା ହେଲେ
ହଁ ହ ମା ଙ୍କ ନାଇଁ ଏକୁଟିଆ ହିଁ ଗଲି ମୁଁ ସବେଳେ ଏକୁଟିଆ ହିଁ ଯାଏ ମ ମୁ ମତେ ମୁଁ ଟିକେ ଅଧିକ ସମୟ କିଣା କିଣି କରେ ବୋଲି ଲୋକ ବିଜାର ହୁଅନ୍ତି। ବିରକ୍ତ ହୁଅନ୍ତି ତ ସେଥିପାଇଁ ମୁଁ ଜଣେ ହିଁ ଯାଏ। ହଁ।
ଟିରୁ ଗଲ ନିଜ ଇଚ୍ଛାରେ ଯେତେ ଯାହା କିଣିବା କଥା କିଣିବ ବୁଲିବ ଦେଖିବ। ନା କିଏ ଗୋଟେ ସାଙ୍ଗରେ ଯାଇକି ଥିଲେ ଗୋଟେ ଟେନସନ ନୁହଁ କି ଯିଏ ସେ ବିରକ୍ତ ହଉଥିବେ କଣ ହଉ
ସମସ୍ତଙ୍କ ସମୟ କୁ ଧରିକି ହଁ ସମସ୍ତଙ୍କ ସମୟ ଧ ଧରିକି ଯଦି ଆମେ ଆଜିକାଲି ଚାଲିବା ସମସ୍ତେ ବ୍ୟସ୍ତ ଆଉ ସମସ୍ତଙ୍କୁ ଖାପ ଖୁଆଇଲା ବଳିଆ ଚାଲିବା ବୋଲେ ନିଜର ଇଚ୍ଛାରେ ଆଉ କିଛି କରିପାରିବାନି।
ସେ ଦେଖୁନାହାନ୍ତି ମୁଁ ସବୁଦିନ ଭାବୁଛି ଆପଣଙ୍କୁ ଟିକେ କଲ୍ କରିବି ବୋଲି। କିନ୍ତୁ କେତେବେଳେ ଆସିକି କୁଆଡେ ହେଇକି ସମୟ କୋଉଠି ପ ସରିଯାଉଛି ଆଉ ଶୋଇଲା ବେଳକୁ ମନେ ପକଉଛି ହଁ।
ଅଫିସର ମ୍ୟାଡାମ ନାଇଁ ମୁଁ ବୁଝିପାରୁଛି ଆପଣଙ୍କର କେତେ କାମ ରହୁଛି। ଥିବ ଅଫିସର ଯେହେତୁ।
ହଁ ସେମିତି ଭାବୁଛି କଲ ଟିକେ କରିବି ବୋଲି ଗୋଟେ ଗୋଟେ ଦିନ ତ ଏମିତି ହଉଛି ଯେ ମାନେ କଁ କହିବି କି ଖାଇବା ପିଇବା ବି ଗୋଟେ ପୁରା ଏପଟ ସେପଟ ଟିକେ ହେଇ ବିି ଯାଉଛି।
ମଝିରେ ଆପଣ ଯୋଉ ମତେ ପ ପଠେଇ ଦେଇଥିଲେ ଆ ବ୍ରେସଲେଟା ପଠେଇ ଦେଇଥିଲେ ଚୁଡ଼ି ଟାଇପ ର ପଠେଇ ଦେଇଥିଲେ ମତେ ବହୁତ ଭଲ ଲାଗିଥିଲା ସେଇଟା ମାନେ ସେଇ ଯୋଉ ହଁ ସେଇ ଯୋ ଅ ତାର ରଙ୍ଗ ତାର ଯାହାବି ଲା ଲାଗିଥିଲା ତାର କାରୁକାର୍ଯ୍ୟ କରାହେଇଥିଲା ସେ ଯୋଉ ଚୁଡିରେ ମୋର ପୁରା ତମକୁ ଛୁଇଁ ଯାଇଥିଲା ହଁ
ଆପଣଙ୍କୁ ଭଲ ଲାଗିଲା ସେଇଟା ମାନେ ମ ପାଇଁ ବଡ କଥା ଆମେ ଆମେ ଆମେ କିଣି ସିନା ଦଉ ଆମେ କିଣି ସିନା ଦେଉ କିନ୍ତୁ ବ୍ ଆ ଯାହାକୁ ଆମେ ଗିଫ୍ଟ କରୁ ତାକୁ ଭଲ ଲାଗିବା ସେ ଟା ଗୋଟେ ବହୁତ ବଡ ଜିନସ୍ ଯେ।
ଆପଣ ଇଏ ଆପଣ କଜଳ ଲଗାନ୍ତି।
ହଁ ହଁ ହଁ ମୁଁ କଜଳ ଲଗାଏ ସେ ମତେ ଭଲ ଲାଗେ କିନ୍ତୁ ମୁଁ କଣ ହୁଏ କହିଲେ ମୋ ଆ ଆଖିରେ ନା କୌଣସି କାଜଳ ମାନେ କଜଳ ଗୁଡା ରୁହେନି। ମାନେ ବୋହିଯାଏ ସବୁ ଟିକେ ମାନେ ଗରମ ହବ ଝାଳ ନାଳ ହେଲା ପରେ ମୁଁ ବହୁତ ଟ୍ରାଏ କରିଛି ବହୁତ ଭଲ କ୍ଵାଲିଟିର ମୋ ଭଉଣୀ ମାନେ ମତେ ମୋ କଜିନ୍ ମାନେ ମତେ ସବୁ କହିବି କି ଏଇ କ୍ଵାଲିଟି ର ଲଗା ଏ ବ୍ରାଣ୍ଡ ର ଲଗା ବହୁତ ଟ୍ରାଏ କରିଛି କିନ୍ତୁ କୌଣସି କଜଳ
ହ ମାନେ ଆଗ ଅ କାଳରେ ଥିଲା ଗୋଟେ ଅ ମାନେ ରା ମାନେ ଗୋଟେ ଆ ଗୋଲାକାର ହେଇ
ହଁ, ହଁ, ହଁ, ହଁ, ହଁ, ହଁ, ସେଥିରେ ଗୋଟେ ଡିଜାଇନ ର ଗୋଟେ କାଠିଟେ ବି ଆସେ।
ହଁ ବାସ୍ ବାସ୍ ଠିକ କହିଲେ। କଜଳ ଆମର ମାନେ ପୁରା ସଂସ୍କୃତିରେ ହିଁ ଅଛି, ଓଡିଆ ଝିଅ ଗୋଟେ ଗଟେ ଲଗେଇବ କଜଳ ଲଗେଇବ ସାନ ବେଳେ କଣ କରନ୍ତି ନା ମା ମାନେ କଣ କରନ୍ତି ଛୁଆକୁ ନଜର ପଡିଯିବ ବୋଲି ସେଇ ଡିବା ଛୋଟ ଡବାର କଜଳ ଅ ଆଣିଥାନ୍ତି ଆଉ ସେଇ କଜଳରେ ଟୋପା କରିଦିଅନ୍ତି, ତାଙ୍କ ଛୁଆ ମାନଙ୍କୁ ହ୍ୟାଲୋ, ହ୍ୟାଲୋ। ଲାଗୁନି ମ୍ୟାଡ଼ାମ ହ୍ୟାଲୋ। ହାଲୋ। ହାଲୋ। ହଁ ମ୍ୟାଡ଼ାମ ହଁ। କଜଳ ଡବାରେ କଣ କରନ୍ତି ନା କଜଳ
ହଁ ପଳେଇ ଯାଇଥିଲା ନା କଣ?
ଆଚ୍ଛା ହଁ ହଁ ଟିକେ ନେଟୱାର୍କ ପଳେଇଯାଇ ଥିଲା। ଏବେ ଶୁଭାଯାଉଚି ଆପଣଙ୍କୁ? ଉଁ ହୁଁ ହଁ। ତ ସେଇ କଜଳ ଡବା ରଖିଥାନ୍ତି। ଅ ଛୁଆ ପି ଛୁଆକୁ ଗଧା ଗୁଧି କଲା ପରେ ତାକୁ ପାଉଡର ଲଗେଇ ଦେଇକି କଜଳ ଲଗେଇ ଦିଅନ୍ତି। ଆପଣଙ୍କ ମା ବି ଲଗେଇ ଦେଇଥିବେ ତ?
ହଁ ନିହାତି ଲଗେଇଥିବେ ନା। ଆଉ ଆଗୁରୁ ନା ହା ହାତ ରେ ଲଗଉଥିଲେ ନୁହଁ କି। ହାତରେ କେମିତି ଲଗେଇ ଦଉଥିଲେ। ହଁ, ହଁ, ହଁ, ହଁ। ଆପଣ ଜାଣିନାହାନ୍ତି ହାତରେ ଲଗାନ୍ତି। ନା ମୋ ନା ନା ସେ କଥା କହୁନି ଯୋଉ ଟିକା ଟିକା ଯୋଉ ଲଗାନ୍ତିନି କି ସେଟାକୁ ନିଜ ହାତରେ ଆଙ୍ଗୁଠିରେ ନେଇକି ଲଗାନ୍ତି। ଏବେ ଆମେ ହାତରେ ଲଗେଇବା ନା ଆମ ଆଖି ଭିତରେ କେଞ୍ଚି ହେଇଯିବ।
ହଁ। ହଁ ଆଖିରେ ପୁରା ଲଗାନ୍ତି।
କହୁଥିଲେ। ଆଉ ନାଇଁ କି କିଏ କିଏ ମୁଁ ଦେଖ ଦେଖିଚି ମୋର ଗୋଟେ ସାଙ୍ଗଟେ ଥିଲା ତାଙ୍କ ଘରେ ସେମାନେ ନା କଜଳ ନିଜେ ଘରେ ବନାନ୍ତି। ଅ କେମିତି ବନାନ୍ତି ହଁ ସତରେ ମାନେ କଣ କରନ୍ତି କହିଲେ? ଏଇ ଯୋଉ କଟନ୍ ସୂତା ସୂତା ନୁହଁ ମ ତୁଳା ଆସେ ତୁଳା ଭିତରେ ଆଜୁଆଇନ ଦିଅନ୍ତି। ଆଉ ତାକୁ ଘିଅ ଗୋଟେ ଦୀପ ନେବେ, ସେ ସେଥିରେ ଘିଅ ଦେଇକି ଆଉ ସେଥିରେ ଗୋଟେ ବାଦାମ ଦିଅନ୍ତି। ଆଉ ସେ ଘିଅ ସେଇ ଯୋଉ ତୁଳା ଭିତରେ ଆଉ ଘିଅ ବୁଡେଇକି ପୁରା ତା ଉଁ ତାକୁ ନିଆଁ ଲଗା ହେଇଯାଏ। ଦି ଦୀପଟାକୁ ଲଗା ହେଇଯାଏ। ଆଉ ଉପରେ ଗୋଟେ ଥାଳି ଟେ ଘୋଡେଇକି ରଖନ୍ତି ମାନେ ଛାଡିକି। ତାର ଶିଖା ଟା ସେ ଯାଇକି ଯେମିତି ଥାଳି କୁ ବାଜିବ ଆଉ ଧୂଆଁ ଟା ସେ ଥାଳି ଭିତରେ ଲାଗିବ।
ଆଚ୍ଛା ଆଚ୍ଛା ଆଚ୍ଛା।
ଜଳି ଜଳି ସେ ଦୀପଟା ଯେତେବେଳେ ଲିଭିଯାଏ ତାର ସେ ଯୋଉ ଧୂଆଁ ଲାଗିକି ପୁରା କଳା ହେଇକି ଲାଗିନଥାଏ କି ତାକୁ ଗୋଟେ ମାନେ ଏମତି ପେ ପେପର୍ ରେ ଛଡେଇକି ଆଣିକି ସେଥିରେ ଘିଅ ମିକ୍ସ କରିକି ଗୋଟେ ଡବାରେ ପୁରେଇକି ରଖନ୍ତି ମାନେ ବଢିଆ ମୁଁ ଦେଖିଚି। କେବେ ତ ଟ୍ରାଏ କରିନି। କିନ୍ତୁ ସେମାନେ
ବଢିଆ ରୀତିରେ କରୁଛନ୍ତି ତ। ମାନେ ଅ ଯାହାର ହଁ ଘରେ ବାହାରେ ବାହାରେ ଆପଣ କୌଣସି ପ୍ରକାର ରାସାୟନିକ ଜିନିଷ ଲଗ୍ ପକେଇ ଦଉଥିବେ। କିନ୍ତୁ ଇଏ ତ ପୁରା ପୁରା ହିଁ ପ୍ରାକୃତିକ ହେଇଗଲା।
ଆଉ ତାପରେ କଣ ହଉଛି କହିଲେ ଘିଅ ଟା ଯେତେବେଳେ ପଡିଯାଏ ସେ ଗୁଣ୍ଡ ରେ ସେ ପେଷ୍ଟ ଟାଇପ୍ ର ହେଇଯାଏ। ଆଉ ସିଏ ମାନେ ୱାଟର ପ୍ରୁଫ୍ ଭଳିଆ ବି କାମ କରେ। ଛାଡେନି ବି। ବଢିଆ ଜିନିଷ ହଁ। ଆଉ କଣ କଣ ସପିଂ କଲେ ତା ଛଡା?
କଜଳ ଆଣିଲି ମାଙ୍କ ପାଇଁ ନାଲି ଟିକିଲି ଆଣିଲି। ଆ ନାଲି ଟିକିଲି କଣ ନା, ଯେଉଁ ମାଆ ମାନଙ୍କର ନାଲି ରଙ୍ଗର ସବୁ ଜିନିଷ ସେମାନଙ୍କୁ ପସନ୍ଦ। ଯେହେତୁ ସେମାନେ ଆ ଗୃହିଣୀ ମାନେ ସେମାନେ କଣ ନା ଆ ବା ନାଲି ମାନେ ଯୋଉ ଗୋଟେ ବିବାହିତ ନାରୀ ଗୋଟେ ପରିଚୟ ହଉଚି ହଁ ନାଲି ରଙ୍ଗ ଟିକେ ଆଉ। ତାଙ୍କ ପାଇଁ ନାଲି ରଙ୍ଗର ଟିକିଲି ଆଣିଲି। ତାଙ୍କୁ ଟିକେ ନାଲି ରଙ୍ଗର ବଡ ଟିକିଲି ମାନେନି ତାଙ୍କୁ ଟିକେ ଛୋଟ ଟିକ୍ କିଲି ମାନେ ବୋଲି ନାଲି ରଙ୍ଗର ଟିକଲି ଆଣିଲ ଆଉ ଟିକେ ଆଉ ଟିକେ ଆଣିଲି ଆମର ଇଏ କଣ? ଆଜ କାଲି ତ ଲିପଷ୍ଟିକ ନହେଲେ ହବନି। ସେ ଓଠକୁ ସୁନ୍ଦର କରିବା ପାଇଁ ବୋଲି ଟିକେ ଲ
ହଁ ହଁ ହଁ ଅ ହଁ ହ ଏତେ ଜିନିଷ ତ ନେଇ ଆସଛନ୍ତି। ମୁଁ ବି ଯାଇଥିଲି ଆଚୁଆଲି କାଲି ଯାଇଥିଲି ମୁଁ ସପିଂ ପାଇଁ। ମୁଁ ଏଇଗୁଡାକ ତ ନୁହଁ ମୁଁ ଟିକେ ଏଇ ଲୁଗାପଟା। ମାନେ ମୋ ପାଇଁ ନୁହଁ ଆମର ଗୋଟେ ପୁଅଟେ ଅଛି। ତ ତାର ଜନ୍ମଦିନ ଟା ଗଲା ତ ତା ପାଇଁ ଟିକେ ଡ୍ରେସ ଟେ କିଣିବି ବୋଲି ଯାଇଥିଲି ଡ୍ରେସ୍ ତ ନୁହଁ ସଏ ଗଲା ମୋର ତ ଡ୍ରେ ଗୁଡାଏ ଅଛି ଆଉ ମୋ ପାଇଁ ଡେଲି ୟୁଜ ଡ୍ରେସ୍ ଗୁଡାକ ଟିକେ ନେଇ ଆସ। ତ ତା ପାଇଁ ଟିକେ ଆଣିବାକୁ ଯାଇଥିଲୁ ଆଉ ସାନ ସାନ ଭଉଣୀ ସହିତ ଯାଇଥିଲୁ ସାନ ଭଉଣୀ ପାଇଁ ବି ଟିକେ କିଣା କିିଣି
ନ ଦିନରେ ଟିକେ
ହଁ ଆଉ ପୁଅ ପାଇଁ ବି ଟିକେ ଜିନିଷ ଜିନିଷ ପତ୍ର ଏମତି କିଣା କିିଣି କରିକି ଆଉ ଟିକେ ବୁଲାବୁଲି ହେଇକି ପାର୍କ ଟିକେ ଯାଇଥିଲୁ ସେଠି ଟିକେ ଦୋଳିରେ ଝୁଲିଲୁ ଆଉ ଏମିତି ହେଇକି ଗୋଟେ କାଲି ଗୋଟେ ଭଲ ଭଲ ଦିନଟିଏ ଥିଲା।
ହଁ ହଁ ହଁ ହଁ ହେଲେ ଏ ଯୋ ଏଇ ଯୋଉ ପୋଷାକ କିଣିଲେ ଏଇଟା କଣ ଗ୍ରୀଷ୍ମ ଋତୁ ପୋଷାକ ନା କଣ କି ପ୍ରକାର ପୋଷାକ?
ନା ଗ୍ରୀଷ୍ମ ର ତ ପୋଷାକ ତ ନୁହଁ। ହଁ ପୁଅ ପାଇଁ ଯ ନେଇଗଲି ଏଇ ଟି ସର୍ଟ ନୁହଁ କି ସିଏ ମାନେ ଟ୍ୟୁସନ ପିନ୍ଧିକି ଯିବ। ଟ୍ୟୁସନ ଯିବ ବୋଲି ନର୍ମାଲ ମ ଏଇ କିଛି ଯେବେ ଡିଜାଇନ ନଥିବ ସାଧା ସାଧା। ସେମିତିକୁ ଟ୍ରାଉଜର ପ୍ୟାଣ୍ଟ ଏଇଗୁଡାକ ନେଇକି ଆସିଲୁ ଆଉ
ହଁ ହଁ ହଁ ହଁ ହଉ ସେଥିରେ ଏତେ ସାରା ସପିଙ୍ଗ କର।
ହଁ ଆଉ ନିଜ ପାଇଁ କିଛି କିଣିନି ମୁଁ ଖାଲି ଟିକେ ଖାଇଲି ବାହାରେ ଆଉ ଥିଲୁ ଆଉ। ହ୍ୟାଲୋ ହ୍ୟାଲୋ ହ୍ୟାଲୋ